ହାଲୋ।
ହାଲୋ।
ହୁଁ।
କଣ କରୁଥିଲ?
ଏଇ ଝିଅକୁୁ ଖାଇବାକୁ ଦଉଚି।
ଅହ।
କେତେ ବର୍ଷ ଝିଅକୁ?
ଏଇ ତିନି ମାସ ଚାଲ୍ଚି, ଆଜି ତାର ଟିକା ଦେବେ ତ।
ଅହ।
ହଁ ତାକୁ ଟିକେ ବାହାର କରୁଥିଲି ଖୋଇଦଉଥିଲି କାନ୍ଦୁଥିଲା।
ତିନି ମାସରେ କଣ କରି ଦେଉଚ ଖାଇବାକୁ ବାହାର ଖାଦ୍ୟ ଏତେ ଛୋଟ ଛୁଆଟା।
ବାହାର ଖାଦ୍ୟ କଣ କି ଏଇ କ୍ଷୀର ମା ଖିର ଆଉ କିଛି ନୁହଁ। ନାଇଁ-ନାଇଁ ଛଅ ମାସ ନହେଲେ କୋଉ ବାହାର ଖାଦ୍ୟ କେମିତି ଦବୁ।
ଆଁ
ମୁଁ କହିଲି ଛଅ ମାସ ନହେଲେ କେମତି ବାହାର ଖାଦ୍ୟ ଦବୁ କିି? ଛୋଟ ଛୁଆଟା ତାର ଆଜି ଟୀକା ଦବାକୁ ଯିବ ନା, ମୁଁ ଟିକେ ଖାଇବା ପୁଣି କାନ୍ଦିବ ପୁଣି ଆଉ ଖାଇବନି। ଜର ଆସିବ ନା ଆଉ ସେ ଖାଇବନି, ହୁଁ।
ଆଉ ବର୍ଷା ହେଇଥିଲା ସକାଳୁ?
ହୁଁ। ବର୍ଷା ହେଉଥିଲା, ରା ଭୋରୁ-ଭୋରୁ ବର୍ଷା ଲାଗିଚି ଆଉ। ଏ ସଖାଳ ସାତଟା ଛା ଡିଲା ହୁଁ ସାତଟା ବଳେ ଛାଡିଲା, ତା ପରେ ଯଇକି ଖରା ଦେଇଚି ଟିକେ। ହୁଁ, ଆଉ କଣ ଖାଇଲଣି?
କଣ କଇଲ?
ସଖାଳୁ କଣ ଖାଇଲଣି?
ଚା ପିଇଥିଲୁ ମିଠା ଫିଠା ଦିଟା ଖାଇଥିଲି ଆଉ।
ହୁଁ-ହୁଁ, ହଁ ଗାଧେଇସାରିଲୁଣି।
ହଁ-ହଁ।
ଆଉ ଘରେ ସମସ୍
ସକାଳ କାମ ସରିଲାନି ଏବେ ଖାଲି ରୋଷେଇ ହେବ।
ହୁଁ ରୋଷେଇ କିଏ ତମେ କର ନା ମାମ୍ ତମ ମା?
ନା ମୋରା ଅଁ
ମୁଁ କହିଲି ରୋଷେଇ କିଏ କରନ୍ତି?
ନା ମୁଁ କରେ ନା।
ହୁଁ।
ହଁ। ମୁଁ କରିବି ପୁଅ ତାର ରୁଟି ଖାଇ ଦେଇେଇଚି।
ହୁଁ ହୁଁ ହୁଁ। ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ
ଉଁ ହୁଁ। ଏଇ ଯୋଉ ଗରମ ହୋଉଚି ରହିହଉନି ଘରେ ଏଇ ବର୍ଷା ଟିକେ ହେଲା ବେଳକୁ ଟିକେ ଥଣ୍ଡା ଲାଗୁଚି।
ଏଇତ ଖରାପ ପୁଣି ଗରମ ଜୋରସୋର ହେଲାଣି।
ଏ ହଁ ପରା।
ସକାଳୁ ବର୍ଷା ହେଲା ବର୍ଷା ଛାଡ଼ିଲା ଠୁ ପୁଣି ଯୋଉ ଖରା କୁ ସେଇ ଖରା।
ହୁଁ। ପୁଣି ବର୍ଷା ହେଇପାରେ ଯୋଉ ଖରା ହଉଚି।
ହଁ।
ହୁଁ।
ଆଉ କଣ
ଟିକା ତମର ସେଇ ଗାଁ ରେ ଦିଆ ହୁଏ? ନା ବାହାରକୁ କୋଉଠି ନେବାକୁ ପଡ଼େ?
ନା ନା ଗାଁ ରେ।
ହଁ। ହ
ତା ବାପା ଡିୟୁଟି ପଳେଇଚନ୍ତି ନା କିଏ ନେଇକି ଯିବ ବାହାର କହିଲେ ମୁଁ ତ ସେଥିପାଇଁ ସେ ତାଙ୍କୁ କହିଦେଇକି ଦିଦି ଙ୍କୁ ମୁଁ କହିଲି କେତେ କେତେବେଳେ ବାହାର ପକେଇବନି ବାହାରାରୁକୁ ମୁଁ ଯାଇପାରିବିନି ତା ବାବା ତ ରହୁନାହାନ୍ତି କି ନେଇକି ଯିବ।
ହୁଁ।
ଗାଁ ରେ ହେଲେ ମୁଁ ନିଯେ ବି ପଳେଇବି ଧରିକି।
ଆଉ
ଆଁ? ତମ ପୁଅଝିଅ କେଇ ଜଣ?
ପୁଅ ଗୋଟେ।
ଉଁ ହୁଁ ବଡଟେ ହେଇଯିବଣି?
ହଁ ଡିପ୍ଲୋମା କରୁଛି।
ମୁଁ ହଁ କଲାଣି ଆଉ।
କଣ କହିଲ?
ତାହେଲେ ଗୋଟେ ପୁଅ ନାଇଁ।
ହଁ।
ହୁଁ ହୁଁ। ସକାଳେ ଜଳିଖିଆ ଖାଇଦେଇଚି ଯାଇ କି ଗାଧୁଆ ବେଳକୁ ଭା
ହଁ ହଁ ହଁ ଟିକା ଦେଇ ସାରିଲା ପରେ ରୋଷେଇ କରିବ ଆସିକି।
ହଁ ଆଗେ ତା କାମଟା ସାରିଦେବି ନା।
ଅ।
ଫୁଣି ଲୋକ ଜାମ ହେଇଗଲେ ଆଉ ଆସିହବନି ଆଡେ ପୁଣି ଘରେ ଯୋଉ ହଁ ଘର ଫୁଣି ଯୋଉ ଯୋଉ ଖରା ଆଇଲାଣି ସେ ଆଜବେଷ୍ଟ ଘରେ ଯାଇ ରୋଷେଇ କରିହବନି।
ହୁଁ। ଖରା ତ ଖାଲି ନିଆଁ ବାହାରିଲା ଭଳିଆ ଲାଗୁଚି।
ଭଗବାନ ଭଗବାନ ଜୀବନ ପଳୋଉଚି ପଦାକୁ ବାହାରିବାକୁ ମନ ହୋଉନି।
ଏ ବର୍ଷ ତ ପୁଣି ବର୍ଷା କମ୍ ଅଛି।
ହୁଁ।
ଆଉ
ହଁ ପା ଏତେ ଜୋରରେ ଗରମ ହୋଉଚି ଯେ ଛାତ ଓପରେ ଏଣେ ଜାମୁ ଡାଳ ପକେଇ ଦେଇକିନା ଶୋଉଚୁ କଣ କରିବୁ। ଘର ପୁରା ଗ୍ୟାସ ହେଇଯାଉଚି ଏତେ ଗରମ ଯେ।
ଆଉ କଣ କରିବ।
ଝରକା ଝରକା କବାଟ ଖୋଲା ରଖୁଚି ତଥାପି ପା ଗରମ। ସେଥିପାଇଁ ଫୁଣି ଜାମୁଡାଳ ପକେଇ ଟିକିଏ ଥଣ୍ଡା ଲାଗୁଚି ଯିଏ ତାଙ୍କର ପଇ ହଁ ଯାହାର ପଇଷା ଅଛି ତାଙ୍କର ଏସିି ଲଗେଇ କି ଶୋଇଲେ। ଆଃହା ଆମର ତ ପଇ ଆମର ତ ନାହିଁ ଆମେ କଣ କରିବା।
ଏସିଟା କଣ ଭଲ ନା କଣ।
ହଁ ସେଟା ଯେତିକି ଭଲ ସେତିକି ଖରାପ ଦେହ ପାଇଁ ହୁଁ।
ଫ୍ୟାନ ପବନ ଠିକ୍।
ଆଉ
ଆଉ କଣ।
ଆଉ ପୁଅ କଣ ସ୍କୁଲ ବାଠେଇ ଦେଲଣି।
ନାଁ ପୁଅ ପା ଯିବ। ହ ଡିପ୍ଲୋମା ଗୋଟେ ବର୍ଷ ସରିଚି ରିଆଡମିସନ କରିବ କାଲିିକି ପହରଦୀନ ଯିବ। ଗଲା ପରେ ବାର ତେର ଆଡକୁ କଣ କଲେ ଗୋଟେ ଯିବ ଆଉ।
ପୁଅ କଣ ପଢୁଚି ଉଁ ହୁଁ।
ଆଉ କଣ ପୁଅ ତ ପରିବାର ହେଇଗଲାଣି ଆଉ।
ହୁଁ।
ଚିନ୍ତାଗଲା।
ନା ନା ସିଏ ତ ବଡ ହେଇଗଲାଣି।
ହୁଁ।
ଆଉ
କଣ ଶୋଇଚନା କଣ ଏମିତି କୁଂଥେଇକି କଥା ହୋଉଚ।
ନାଁ ମୁଁ ଶୋଇନି ଶୋଇନି ଟିକେ ଭଲ ଲାଗୁନି ଆଜି।
ହୁଁ। ସେଇଥିପାଇଁ ଏମିତି କଥା ହୋଉଚ ଦେହଟା ଭଲ ନାହିଁ ବୋଲି ଆଉ।
ହୁଁ ଟିକେ ମାନ୍ଦା ମନ୍ଦା ଲାଗୁଚି ତ ଭଲ ଲାଗୁନି ସେଇତି ପାଇଁ।
ହୁଁ ସକାଳଟା ତ ସେମିତି ଲାଗିବ। ଗାଧେଇ ପାଧେଇ ସାରି ପୂଜା ଫୂଜା ସରିବଣି ନାଁ କି?
ହେରା ନାଇଁ ପୂଜା ନାହିଁ।
ହୁଁ ନାାଇଁ ହୁ ହୁ।
ଆଉ।
ହୁ ହୁ ଆଉ ଆଜିତ ଭଲ ବାର ଅଛି। ମାନେ ଏତେ ଭଲ ବାାର ଅଛି। ଆମର ମୋ ଶାଶୁଘର ଜଏଣ୍ଟ ଫ୍ୟାମିଲୀ ହେଲେ
ଏକୁ ଟାଇ।
ଅଲଗା ଅଲଗା ଅଲଗା ହେଇଗଲେ ଏ ମିଶିକି ରହୁଛନ୍ତି ଭଲ ମନ୍ଦ ସବୁ ଦିଆନିଆ ସବୁ ତାଙ୍କରେ ସେଇଭଳିଆ ଟା ଚଳୁଚ କିନ୍ତୁ ରୋଷେଇ ଅଲଗା ଅଲଗା ହାଣ୍ଡି ହୁଁ।
ବାର ନା ଦେଖିବା ପୁଅର କଣ ଯାହା କରିବୁ ରାତିରେ ଗୋଟେ ବାହାଘର ଭୋଜି ଅଛି ଦେଖିବା ଆଉ।
ହୁଁ।
ହ। ରାତିରେ ଗୋଟେ ବାହାଘର ଭୋଜି ଅଛି ଏଇ ଦିନରେ ଯାହାଟିକେ କରିବୁ ଆଉ।
ହୁଁ। ଏତେ ଦି ତିନି ଜଣ ମଣିଷ ବୋଧ ତମର।
ହଁ ହଁ ବାପା ମା ଛୁଆ ତିନି ଜଣ।
ହୁଁ ଉୁଁ। ହ ରୋଷେଇର ଟେନସନ ନାହିଁ ଦିଇ ତିନି ଜଣ ଆରାମ ସେ ଯାହା ଟିକେ କରିଦେଲେ ଖାଇଦବ ଆଉ।
ନା ନା।
ଆଉ।
ନା ଯା ହବନି ମୋ ପୁଅର।
ଆ ସେ ଟିକେ ଅଲଗା ପ୍ରକାର।
ଏଆଡୁ ସିଆଡୁ ଟିକେ ଖାଏନି।
ହୁଁ।
ହୁଁ।
ଆଉ ତାଙ୍କ ସ୍ୱାମୀ କୁଆ ଯାଇଚନ୍ତି।
ସେ ଧାନ ବିଲ କଣ ତଳା ପଡିଛି ସେ ଯାଇଛନ୍ତିିନି ସେରା ଦେଖିବାକୁ।
ହଁ ହ।
ବର୍ଷା ନଥିଲା ତ ସେ ତଳାର କଣ ଗୋରୁ ପଶିଜିବ ବୋଲି ଯେ ଜାଲ ଫାଲ ବୁଡେଇବାକୁ ନେଇଛନ୍ତି ଲୋକ ନେଇକି।
ହୁଁ।
ହୁଁ।
ତଳା ଗୁରା ହେଇଗଲାଣି କି ତମର?
ହଁ ତଳା ଆମ ରଜ ଆଗରୁ ପକେଇଥିଲେ ନା।
ଓହୋ ତାହେଲେ ହୋଇଯିବଣି ଆଉ।
ହୁଁ ରଜ ପୂର୍ବରୁ ଆମେ ତାଳ ପକେଇଥିଲେ।
ହୁଁ। ହଁ ଆମର ସେମିତି ପଡିଛି ଯେ ହେଇନି ସେ ଲେଟ୍ ରେ ପକେଇଥିଲା ନା ହେଇନି।
ନା ଆମ ରଜ ପୂର୍ବରୁ ପକାଇ ଦେଇଥିଲେ।
ହୁଁ ହୁଁ। ନିଜର ଗାଡି ଅଛି ବୋଲି ଅନ୍ୟ ମାନଙ୍କର ଆଗେ କରୁଛନ୍ତି ନିଜର ପଛରେ କରୁଛନ୍ତି।
ହ। ଉଁହଁ।
ହଁ କଣ କହୁନ।
ଆଜି କଣ ରୋଷେଇ କରିବ?
ଆଜି ମାଛ ଅଣା ହେଇଚି।
ଉଁ ହୁଁ, ମାଛ ବେଲା ଆମର ଡାକୁଥିଲା ଯେ, ଗଲାବେଳ କୁ ପଳେଇଲେଣି। ରାସ୍ତାରେ ମାଛ ମାଛ ଡାକୁଥିଲା, ମୁଁ ଦୌଡ଼ିକି ଗଲା ବେଳକୁ ପଳେଇଲାଣି।
ହୁଁ ହୁଁ।
ଆଉ
ଏ ଥଣ୍ଡା ପାଗକୁ ମୋ ଝିଅ ପୁଣି ବେଶୀ ମୁତୁଚି।
ଛୋଟ ଛୁଆ ଆଉ, ସେ ଖାଲି ପିଇବ ମୁତିବ।
ନାଇଁ, ସେ ଗୋଟେ ଲିମିଟରେ ମୁତି ମୁତେ, ଥଣ୍ଡା ପାଗ ଦେଖିକି କଣ କେଜାଣି, ତାହେଲେ ତ ପାଞ୍ଚ ମିନିଟ ଥରେ ପାଞ୍ଚ ମିନିଟ ଥରେ ଏମିତି ଚାଲିଚି ଆଉ।
ଖାଇନି ନା ଟାଣ ଖାଦ୍ୟ ଖାଇନି, ସେ, ଖାଲି ମାଆ କ୍ଷୀର ଖାଉଚି ଖାଲି ମୁତିବ।
ହଁ, ଯାହା ଟିକେ ଖାଇଦବ, ସାଙ୍ଗେ ସାଙ୍ଗେ ପରିସ୍ରା କରିଦେଉଚି।
ହୁଁ।
ହୁଁ।
ହୁଁ।
ତାକୁ ଟିକେ ଥଣ୍ଡାଟା ସବୁ ବେଳେ ରହୁଚି, ତା ନେଞ୍ଜେରା କାଟୁଚି।
ତାକୁ ଟିକେ ସବୁବେଳେ, ତୁଳସୀ ରସ, ଅଦା, ମହୁ ଟିକେ ଦଉନା। ଟିକେ ଚାମଚ ଖଣ୍ଡ ରସ ଦେବ। ନା ନା, ଚାମଚ ନହେଲେ ଅଦା ଅଦା ନ ଦେବ, ତୁଳସୀ ରସ ମହୁ ଟିକେ ଦିଅ, ଚାମଚର। ଚାମଚରେ ଚାମଚ କି ଅଧ ଚାମଚ ରସ ଦିଅ, ଦି ଦିନି
ହୁଁ, ସବୁବେଳେ ଥଣ୍ଡା ଟା କାଟୁଚି ନା, ସେଇ ନେଞ୍ଜେରା କାଟୁଚି ସବୁବେଳେ।
ତ ଗୋଟେ ଚାମଚ ଅଧ ଚାମଚ ରସ ହଉ। ଦୁଇ ବୁନ୍ଦା ଖଣ୍ଡେ ହେଲେ ଯୋଉ ମହୁ, ଦୁଇ ବୁନ୍ଦାଖଣ୍ଡ ତୁଳସୀ ରସ, ଏମିତି ମିଶେଇ ଅଧ ଚାମଚ ହଉ, ସବୁଦିନ ଟିକେ ଦିଅ। କିଛି ହବନି।
ହୁଁ, ନା ଏଟା ତିନି ମାସର ଛୁଆ ନା, ମୁଁ ଡରି ଯାଉଚି।
ନା ନା, କିଛି ହବନି, ମୋ ପୁଅକୁ ସବୁବେଳେ ଦିଏ। ଏବେ ତ ବର୍ଷା ନାହିଁ ଆମ ପୁଅ ଯେତେବେଳେ ହେଇଥିଲା, ବହୁତ ବର୍ଷା, ତାକୁ ସବୁବେଳେ ମୋ ବୋଉ ଦିଏ।
ଏ ମୁଁ ବି ଏ ବିଷୟରେ କିଛି ଜାଣିନି ନା ଆଉ।
ନାଇଁ ନାଇଁ ଟିକେ ତୁଳସୀର ଆଉ ଟିକେ ବଡ଼ ହେଲେ ଟିକେ ଅଦା ମିଶିବ, ନହେଲେ ଟିକେ ତୁଳସୀ ରସ ଟିକେ ମହୁ। ଅଦା ଟା ନ ଦିଅ, ଅଦାଟା ଦେଲେ ଟିକେ ପାଟି ପଡ଼ିବ, ସେ ଛଅ ମାସ ପରେ ହେଲେ ଅଦା ଟା ଦେଇଦବ। ଟିକେ ପକେଇବ କଣ ବେଶିକି? ସବୁ ମିଶେଇକି ଅଧ ଚାମଚ ରସକର ଦିଟା ଆକ ମିଶେଇକି।
ହୁଁ।
ଚାରି ପାଞ୍ଚ ଟା ତୁଳସୀ ପତ୍ର ନେଇଆସିବ, ଟିକେ ମହୁ ପକେଇଦବ, ସେଥି ଦେଇ ଟିକେ ରସ ବାହାର କରିଦବ ଦୁଇ ଚାରି ବୁନ୍ଦା। ତା ସାଙ୍ଗେ ଦି ବୁନ୍ଦା ଖଣ୍ଡେ ମହୁ ପକେଇଦବ, ତାକୁ ଟିକେ ମିଠା ମିଠା ଲାଗିବ, ସେ ପିଇ ଦେବ।
ନାଇଁ ସେ ଔଷଧ ପତ୍ର ଖାଇଦଉନି କି, ସେରା ଖାଇଦଉଚି, ଗୋଟେ ଗୋଟେ
ସେଇଟା ଅପେକ୍ଷା ଏଟା ଭଲ ନା, ଏଟା ଭଲ, ଜାଣିଚ ନା?
ତଥାପି ଦେଖେଇକିନା ଆଣିଥିଲି ଘଷିପୁରରୁ। ଦେ ହୁଁ।
ନା ଅମର ବେହେରା।
ଅମର ବେହେରା ହଁ, ତାଙ୍କରି କତିରେ ଦେଖେଇଥିଲି ସେ ହୁଁ, ଭଲ ଡକ୍ଟର ନା ସେ, ସେଥିପାଇଁ।
ଟିକେ ଦେଇଦିଅ ତୁଳସୀ ରସ, ଟିକେ ଅଦା ଦେଇଦିଅ ହେଇଯିବ।